ହୁଁ ଝିଅ କଣ କରୁଛ?
ଏଇ ବସିଛି ତମେ କଣ କରୁଛ?
ମୁଁ ଏଇ ବସିଥିଲି ଆଉ।
ଆଜ୍ଞା।
ଆଉ କଣ ଖାଇ ପି ସାଇିଲଣି? କଣ ଖାଇଥିଲ?
ପାଉରୁଟି ଖାଇଥିଲି ଚା ପାଉରୁଟି ଖାଇଥିଲି ତମେ କଣ ଖାଇଥିଲ?
ମୁଁ ମୁ ଏ ସକାଳୁ କଣ ଖାଇବି ଆଉ। ଆଉ ସକାଳ ଟେ ଚା ଖାଇଥିଲି ଆଉ ଚକୁଳି ପିଠା ପଟେ ଖାଇଥିଲି ଆଉ ପଖାଳ ଖାଇନି।
ଅହ।
ହଁ ପଖାଳ ଦଶଟା ବେଳକୁ ଶାଗ ଭାଜିବି ମାଛ ଭାଜିବି ପଖାଳ ଖାଇବି।
ଆଜ୍ଞା।
ହୁଁ ତାପରେ ରୋଷେଇ କାର୍ଯ୍ୟକ୍ରମ କରିବା ବାପା ତାଙ୍କର ମୁ ଆମ ପିଠା କରିଦେଇଥିଲୁ। ଆଉ ବାପା ବୋଉ ଖାଇନାହାଁନ୍ତି ତ ତାଙ୍କ ପାଇଁ ରୁଟି କରିବି ଭଜା କରିବି ଆଉ ଛୋଟ ପୁଅ କ୍ଷୀର ଆଉଟିବି ଚୁଡା ଗୁଣ୍ଡ ଖାଇବ।
ରୁଟି ଖାଆନ୍ତି ଭାତ ଖାଆନ୍ତିନି ନାଇଁ
ନା ବାବା ବୋଉ ଆମର ଖାଆନ୍ତିନି ନା ଆମର ଗୋଟେ ଟାଇମ୍ ରୋଷେଇ ଖାଲି ମୁଁ ଏକୁଟିଆ ପଖଳ ଖାଏ ଆଉ ଖାନ୍ତିନି ହୁଁ ହୁଁ ଆଉ?
ହୁଁ ଭଲ ଆଉ ଆପଣଙ୍କୁ ଦେହ ବସ ସବୁ ଭଲ ଅଛନ୍ତି ସମସ୍ତଙ୍କ ଘରେ?
ହଁ ସମସ୍ତେ ଦେହ ପା ଭଲ ଅଛି ଆଉ କଣ କେତେଦିନ ହେଲା ଫୋନ ଫାନ୍ ନାଇଁ କୁଆଡେ କଣ ହଜି ଯାଇଥିଲେ କି?
ନାଇଁ କୁଆଡେ କାହିଁ ଯିବି ଏମିତି କରୁନତିଲି ଆଜି ମନ ପଡ଼ିଲା ତ ସେଥିପାଇଁ କଲ୍ କରିଦେଲି ଆଜ୍ଞା ବ୍ୟସ୍ତ ବହୁଳରେ ଆଉ କଲ୍ କରିନଥିଲି ଆଉ।
ବହୁତ୍ ବ୍ୟସ୍ତ ଥିଲ ନୁହଁ କାହିଁ କଣ ଭଉଣୀ ଫଉଣୀର ବାହାଘର ଫାହାଘର ହଉଥିଲା କି?
ହଁ ମୋ ମାମୁଁ ଘରେ ମୋ ଭଉଣୀ ଜଣଙ୍କର ବାହାଘର ହଉଥିଲା। ଯାଇଥିଲି ତ ହଁ ଯାଇଥିଲି ତାଙ୍କ ବାହାଘର ଥିଲା ସେ ଯୋଉ ବ୍ୟସ୍ତରେ ଇଏ ଆଉ ଇଏରେ ଫୋନ କରି ପାର ନଥିଲି। ସେଥିପାଇଁ ଆଜି ବସିଥିଲି ମନେ ପଡ଼ିଲା ତ ଆପଣଙ୍କ କଥାଟି ସେଥିପାଇଁ କଲ୍ କରିଦେଲି ଆଉ।
ହଁ ଭଉଣୀ ସାଙ୍ଗରେ ହସ ଖୁସି ମଜାମସ୍ତି ହଉଥିଲା ଗାଁ ବୁଲିକି ଅ କଣ ଝିଅ ଡକରା ଖାଉଥିଲା। ଭେଣେଇ ସାଙ୍ଗରେ ମଜା ମସ୍ତି କରୁଥିଲ ନୁହଁ। ହଁ ଆଉ ତମ ଭେଣେଇ କେମିତିଆ କଣ ଦେଖିବାକୁ?
ହଁ ମୋ ଭିଣେଇ ବହୁତ୍ ଭଲ ଦେଖିବା ପାଇଁ ବହୁତ୍ ଭଲ ପିଲାଟେ ବି।
ଆଉ ଶା ତା ଶାଶୁ ଘରକୁ ଯାଇଛ ତା ଶାଶୁ ଘରକୁ ଯାଇଥିଲ ବୁଲାବୁଲି କଲ କେମିତି କଣ ପରିବାର କହିଲେ ଭଲ ସବୁ ଜାଣି ପାରିଲ।
ହଁ ବହୁତ୍ ଭଲ ସମସ୍ତେ ତ ଜଣା ପଡିୁଛନ୍ତି ବହୁତ୍ ଭଲ ଭଲ ଲୋକମାନେ ବି ସେମାନେ। ସ୍ନେହ ଶ୍ରଦ୍ଧା ବହୁତ୍ ଭଲ ସେମାନେ।
ହଁ ହଁ ହଁ ଯାହା ହଉ ସେଇଟା ବଡ଼ କଥା ତମ ଭଉଣୀକୁ ଖୁସିରେ ରଖ ରଖିଲେ ଗଲା।
ଆଜ୍ଞା ସେ ବି ସେଠି ବହୁତ୍ ଭଲରେ ରହିବ ଇଏ ଖାଲି ତାଙ୍କ ସହିତ ଚଳିପାରଲେ ହେଲା।
ହୁଁ ନାଁ ଇଏ ବହୁ ତମ ଭଉଣୀ କଣ ଖରାପ ପିଲା କି ଭଲ ପିଲା ତ ଆଉ।
ବହୁତ୍ ଭଲ ପିଲା ଇଏ ବି ବହୁତ୍ ଭଲ ପିଲା ତା ଶାଶୁର ଲୋକ ବି ବହୁତ୍ ଭଲ।
ହଁ ହଁ ଭଲ ସେ ଭଲ ହେଲେ ସମସ୍ତେ ଭଲ ହେବେ।
ହୁଁ।
ଆଉ ତମ ଆଡ଼େ ବିଜୁଳି ନାଇଁ କି?
ପିଜୁଳି।
ବିଜୁଳି ବିଜୁଳି କରେଣ୍ଟ।
ଆଜ୍ଞା କଣ ହଁ ହଁ ଅଛି ନାଁ।
ଆମ ଆଡ଼େ ନାଇଁ ଅନ୍ଧାର ପୁରା ଅନ୍ଧାର ବର୍ଷା କୁ ପୁରା ଅନ୍ଧାର ଲାଗୁଛି ଏମତି ଏନାକ ବେଳେ ଏନାକେ ବାରଟା ଗୋଟେ ବେଳ ଲାଗୁଚି ଏମିତି କି ନାଁ ସନ୍ଧ୍ୟା ହେଇଯାଇଚି କି ଆଉ? ହୁଁ ଆମର ଗୋଟେ ଅ ଗାଈ ଠୁ କ୍ଷୀର ନେଇକି ଯାଉଚନ୍ତି ବାଲଟି ଟେ ନେଖା କ୍ଷୀର। ହଁ ହଁ ଅପା ହଁ ଆମ ଅପା ଘରେ ଗୋଟେ ଗାଈ ଅଛି ବହୁତ୍ ବାଲଟେ ନେଖା କ୍ଷୀର ଦଉଚି। ଆମର ବି ଅଛି ତମର ବି ଅଛି।
ଛେନା ଦହି ଆଉ ସବୁ କରୁଥିବେ ଘିଅ।
ହଁ ଘିଅ କରିଥିବେ ଯେତିକି କରିଛି ସେତିକି କଷ୍ଟ। କଣ କରିବି ଟିକେ ବ୍ୟସ୍ତ ଥିଲି ଆମ ବୋଉ କହିଲେ ବର୍ଷା ହଉଛି ବାଛୁରୀ ବାନ୍ଧିବାକୁ ହଇରାଣ ହଉଛି। ଆମର ଗୁଣ୍ଡା ଘସି ପରା ହେଇନି ତ ବୋଉ କହିଲେ ଆଉ ଟିକେ ତୁ ତାକୁ ଟିକେ ସାଇଜ କରିଦେ ଅଖା ହରିକା ମୁଁ ସେ ସବୁ ଅଖା ଅରିକା ସାଇଜ୍ ପୂଜା କରିକି ଆଉ ପୁଅ ଟିକେ ହାମ୍ ଖାଇବାକୁ କାନ୍ଦିଲା ଖାଇବାକୁ ଦେଇ ଦେଇେଇକି ଆସିକି ଆଉ ସେଇ ଟିକେ କଥା ହଉଛି ଆଉ କଣ କରିବା। ଏଇତ ଜୀବନ ଆଉ ଏଇତ ସଂସାର ଆଉ ନୁହଁ।
ଆଜ୍ଞା।
ମହମାୟ ସଂସାର ଆଉ ଯୁଆଡ଼େ ନକରିବ ସେଣିକି ହବନି ଆଉ।
ଆଜ୍ଞା।
ହୁଁ।
ବୋଉ ନନା କଣ କରୁଚନ୍ତି?
ଏ ନନା କଣ କରିବେ ଚାଷ କରୁଚନ୍ତି ଆଉ କଣ କରିବେ। ଏବେ ରୁଆପୋତା ଚାଲିଚି। ଏର ବିଲରେ ଧାନ ଚାଷ ତ ହଉଛି ରୁଆପଦା ଚାଲିଚି। ଆଉ ହୁଁ ଆଉ ଧାନ ଗୁଣା ହେଇଲା ବଛା ଚାଲିଛି ଏଣେ କଣ ବାଇଗଣ ଫାଇଗଣ ସବୁ ଲଗେଇଛନ୍ତି ଆମର ବଡ ବିଲଟେ ଅଛି। ସେ ବିଲରେ ଲଗେଇଚନ୍ତି। ହଁ ବାଇଗଣ ଭେଣ୍ଡି ଲଗେଇଚନ୍ତି ଜହ୍ନି ବି ଲଗେଇଚନ୍ତି ଆଉ। ବର୍ଷାଦ ଯୋଉ ଭଳିଆ ହେଲାଣି ଆଠି ଟେଙ୍କା ପାଣି ବିଲ ଛିଡା ହେଗଲାଣି ବାଇଗଣ ଛ ହବ କି ମରିଯିବ ବି ଠିକ୍ ନାଇଁ। ଉଁ ଏଇ ବର୍ଷ ନଈ ବଢି ହେଇପାରେ କି କଣ କାହିଁ ନାଁ ବର୍ଷା ପ୍ରବଳ ବର୍ଷା ନାଁ। ଲଗାତର ତିନି ଚାରି ଦିନ ହେଲା ବର୍ଷା ହଉଛି ନଈ ଭଡି ହବନି ବୋଲି ମାନା ଅଛି
ହଁ ଏତେ ବର୍ଷା ଲାଗୁଛି ସେମତି ନଈ ବଢଡି ହେଲା ଭଳିଆ ଦେଖ
ହୁଁ ହଁ ଠାକୁର ଏବର୍ଷ କଣ ଯାଉଚନ୍ତି। ହଁ ଆମ ଘର ଆମ ଘର ତଳୁକୁ ଆମ ଘର ଟିକେ ଉଞ୍ଚା ରେ ପାଣି ଆସନି ହେଲେ ବି ଆମେ ତଥଳକୁ ଆସି ଆମର ଆମ କୁଆଡେ ଯାଇ ଆସି ପାରୁନ ଆମର ଚାରିଆଡେ ବର୍ଷ ପାଣି ହେଇଯାଏ। କୁଆଡେ ଯାଇ ଆସି ପାରୁନା।
ଆମ ଘର ତ ପ୍ରାୟ ଆମ ପିନ୍ଧାଘରିକା ଦାଣ୍ଡ। ଓହୋ ହୁଁ
ଇଏ କିନ୍ତୁ ସେତେବେଳେ ମୁଁ ମଝିଆ ଶଶୁର ମରିଯାଇଥିଲେ। ଆଉ ସେତେବେଳେ ସୁଧି ଆମେ ବି କଂସା ଦ ଖାଇବାକୁ ବି ହଇରାଣ ହଉଥିଲୁାହିଁକି ଆମର ଏ ଘର ସେ ଘର ଟିକେ ଆଉ ସାନ ଶ୍ୱଶୁର ଯାଇପାରୁନାହାନ୍ତି। ଥିଲ ଯେହେତୁ ଆମ ଘରେ ବି ରାନ୍ଧିକି ଆମେ ଖାଉଥିଲୁ ଗୋଟେ ଜାଗରେ ଆମର ଖାଆନ୍ତି ସମସ୍ତେ। ଆଉ ବର୍ଷା ଦଷରୁ ଆମେ କେହି ଗାଁରୁ ଯାଇପାରୁ ନଥିଲୁ ଘରେ ଖାଉଥିଲୁ। ଆଉ ଯେତବେଳେ ଯୋଉ ସାନ ବାପାଙ୍କର ଶ ସୁଧିକ୍ରିୟା ହେଲା ସେ ସେତେବେଳେ ବି ଆଣ୍ଠିଏ ପାଣି ଥିଲା ଘରେ ସେ ଆଣ୍ଠିଏ ପାଣିରେ ବି ଇଏ ହେଲା ଆଉ ଭୋଜି ଭାତ ବି ହେଇପାରଲାନି ସେମିତି ଘରେ ରାନ୍ଧି ଖାଇଦେଲୁ। ନଈ ବଢି କମିଲା ତ ଆଉ କଣ ନଈ ବଢି ଗଲା ପରେ ସୁଧି ଇ କରିବୁ ଇଏ ଖାଲି ବ୍ରାହ୍ମଣ ଆଉ ଖାଇବାକୁ ଦେଇ ଦେଇଥିଲୁ ଆଉ ତାପରେ ହଁ ତାପରେ କଣ ହେଲା ନାଁ ଆଉ ଭୋଜି ଦେଲେନି ବର୍ଷ ଖିଆକୁ ରଖିଦେଲେ ବର୍ଷ ଖିଆରେ ଭୋଜି ଭାତ କଲେ।
ହୁଁ ହୁଁ।
ହୁଁ
ଆମର ତ ଏଠି ନଈ ବଢି ଆସିଲେ ଆମ ଦାଣ୍ଡ ଆଉ ଆମ ରାସ୍ତା ପୁ ବୁଡିଯାଏ ଆମେ ଆମ ରାସ୍ତାକୁ ବି ଯାଇ ପାରୁନୁ କିମ୍ବା ଆମ ଗାଁକୁ କି ଦୋକାନକୁ ଆମେ କୁଆଡେ ବି ଯାଇପାରୁନୁ।
ହୁଁ ଆଉ ଖାଲି କଣ କହିଲେ ଭଳିଆ ଆଳୁ ରଖିଥିବ ଆଳୁ ସିଝା ଆଉ ଗରମ ଭାତ ଖାଇବ ତ?
ଆଜ୍ଞା ହଁ ନହେଲେ ଚୁଡ଼ା, ମୁଢି ବିସ୍କୁଟ, ପାରୁଟି ଏଇ ସବୁ ରଖିଥିବୁ ନହେଲେ ଯଦି ଗ୍ୟାସ୍ ହେଲା ଯଦି ଗ୍ୟାସ୍ ରେ ରୋଷେଇ କରିଥିବୁ। ହଁ ରିଲିଫ ତ ଦିଅନ୍ତି ହେଲେ ଯୋଉମାନେ ଅସୁବିଧାରେ ଥାଆନ୍ତି ସେମାନଙ୍କୁ ଦିଅନ୍ତିନି।
ହୁଁ ଆଜିକାଲି ତ ସବୁ ଯୋଗୁ ହେଲାଣି ଠକେଇ ହେଲାଣି ନାଁ। ହଁ ଜିଆ ଜୋର୍ ଜୋର୍ ମୁଲକ୍ତାର କଥାରେ ଯିଏ ଜୋର କରି ଖାଇପଲା ଖାଇଲା ଯିଏ ନ ପାଇଲା ନାଇଁ ମୁଁ କହିଲା ଭଳିଆ ମୋର ଯୋଉ ର ମୁଁ ଛଡେଇ ଆଣି ଖାଇବି।
ହଁ।
ବୁଢା ବୁଢୀ ଥେ ସେ ଯାଇ ପାରୁ ନଥିବେ ଖାଇ ପାରୁ ନଥିବେ ଆଉ ସେଇ ଭଳିଆ ଲୋକ କ ହତାଧାର କରିବେ ଆ ଆମ ତମ ବେଳକୁ କାହିଁ କରିବେ।
ସେଇଆା ମୁଁ ଏଠି ପ୍ରାୟ ଦେଖିଛି ଆମ ଗାଁରେ ଯାହାର ଦେଖିବ ଦି ଦି ଟାଲା କୋଠା ତାଙ୍କୁ ଦେଖ କେବେ ରିଲିଫ୍ ଦିଆହେବ ତାଙ୍କୁ ଆଗେ ତାଙ୍କୁ ଫରେ ଆଗେ ନେଇ ଦିଆହେବ ତାଙ୍କୁ ପାଲ ଦେହ ବନେଇକି ଖାଇବା ପିଇବା ତାଙ୍କୁ ସୁବିଧା ଯୋଉମାନେ ଦେଖିବେ ନଈରେ ଥିବେ ପୁରା ପାଣିରେ ପୁରା ତାଙ୍କ ଘର ଦ୍ୱାର ପୁରା ବୁଡ଼ି ଯାଇଥିବ। ତାଙ୍କୁ ମାନେ ତଙ୍କୁ କେହି ପଚାରି ପାରିବେ ନାଇଁ।
ଯୋଉ ଟେଲିଭିଜନରେ ଦେଖଉଛି ବହୁତ ବାହାର ଦେଶରେ ବହୁତ ନଈ ପଢଡି ହଉଛି ମାନେ ସବୁ ଭାଙ୍ଗି ରଛି ଚୁର୍ମାର କରିଦଉଛନ୍ତି। କେତେ ସଂସାର ଘର ସଂସାର ସବୁ ଭାସି ଯାଉଛି କିଏ କୋଉଠି ହତାପତା ତା ରହୁନି ବହୁତ କଷ୍ଟ ଲାଗୁଛି ଦେଖିଲା ବେଳକୁ ଟେଲିଭିଜନ।
ଆଜ୍ଞା। ଆଉ ଆପଣ ଏବ ବର୍ଷ କୁଆଡେ ଯାଇଛନ୍ତି ବୁଲିବା ପାଇଁ ର ରଥ ଯାତ୍ରାରେ ଚାଲୁନ ଯିବ କେବେ ପୁରୀ?
ଘର ଆଡେ କାଲି ଟିକେ ଭାବୁଛି ଯିବି ଆମ ବାପ ଘରକୁ ଯିବି। ଆଉ ହଁ ହଁ କଣ ମୁ ବୋଉ ମା ଫୋନ କରିଥିଲେ ଆଉ କଣ ଟିକି ଅ ଅଛି ତୁ ଟିକେ ଆସିବୁ ମୁଁ କହିଲି ହଉ ଯିବି।
ହୁଁ ହୁଁ ହଉ ଆପଣ ଘରକୁ ଗଲେ ଆ ମତେ କଲ କରିବେ ଆପଣଙ୍କ ପରିବାରଙ୍କ ସହ ବି ମୋତେ କଥା କରାଇବେ।
ହଁ ଆଉ ମୋର ଏଇ ଛୋଟ ପୁଅଟେ ସୋଇ ଥିଲା କି କଣ ଉଠିଲା କି କଣ କାନ୍ଦୁଛି ଆଉ ଡାକୁଛି। ବୋଉ ବୋଉ ବୋଲି ଡାକୁଛି। ଆଉ କଣ କରିବି ଟିକେ ବ୍ୟସ୍ତ ଅଛି କଥା ହଉଛି ଆମ ବୋଉ ଧରିଛନ୍ତି ତାକୁ ମୁଁ ବି ଟିକେ କଥା ହେଇକି ଯାଉ
ଆଜ୍ଞା।
ହୁଁ ଛୋଟ ଛୁଆଟା ତ ଶୋଇଥିଲା ଆଉ କଣ କରିବେ ହ। ଆଉ ଆଉ ସବୁ କଣ ରୋଷେଇବାସ କଣ ମା କରିବେ?
ହଁ ଆମର ଏଇ ଭାତ ହବ ଆଉ କଣ ପୋଟଳ ଆଳୁ ତରକାରୀ ହବ। ଭେଣ୍ଡି ଭଜା ହବ ଏସବୁ ହବ ଆଉ
ସେ ନା ଆମ ଏତେକ ଜିନିଷ କହୁଛନ୍ତି ଗୋଟେ କଲରା ଖାଇଛନ୍ତି ଗୋଟା ଭଜା ଖାଇଛନ୍ତି। ମତେ ଭାରି ପସନ୍ଦ କଲରାର ଗୋଟା ଭଜା। ଆମର ସୋରିଷ ହଁ ହଁ ହଁ ଆଗେ ସିଝେଇଦବ କଲରାକୁ ଗୋଟା ଶୁଣ। ତା ରେସିପି କହିଦଉଛି କଲଟା ଆଗେ ସିଝେଇ ଦବ।
ଆଜ୍ଞା।
ତାପରେ ଲୁଣ ପକେଇକି ସିଝେଇଦବ ଗୋଟେ ବେଶରରେ ଆମର ଗୁନରେ କଢେଇର ସିଝେଇ ଦେବେ। ଫାଙ୍କ ସିଝା ହେଇଥିବ ତାକୁ କାଢି ଆଣିବେ ଫାଳକରିଦେବେ ସୋରିଷ ଲ କା ଜିରା ଆଉ ପକେଇକି ହଳଦୀ ଲୁଣ ସବୁ ପକେଇକି ନା ତାକୁ ମସଲା କଷିଦେବେ ମସଲା କଷିକି ତା ଭିତରେ ପୁରେଇ ଦେଇକିନା ତେଲରେ ଭାଜିବେ ଅଳ୍ପ ଜାଳରେ କଣ ଭାଜିବେ ବହୁତ ଟେଷ୍ଟି ଲାଗିଲ ମତେ ଆଉ ଗରମ ଭାତରେ ବି ମୁଁ ତାକୁ ଖାଇଦିଏ ମତେ।
ହଉ ହଁ ମୁଁ ଥରେ ଯାଇଥିଲି ମାମୁଁ ଘରକୁ। ମୋ ଭାଉଜ ଜଣେ କରିଥିଲେ ପୋଇ କଣ ପୋଇ ପତ୍ରରେ ବରା। କରିଥିଲେ ମୋତେ ବହୁତ ଭଲ ଲାଗିଥିଲା ହେଲେ ଆଉ କହିପାରିଲିନି କି ମତେ ଦିଅ ବୋଲି ଆଉ ବି ସରିବି ଯାଏ। ଆଉ କହିନଥିଲି ମୁଁ ଭାବିଥିଲି ଏଇ ଯୋଉ ଯାଇଥିଲି ଫି ମା ମୁହରୁ ଭାଉଜଙ୍କୁ କହିଥାନ୍ତି ମୋ ପାଇଁ ବନେଇଥାନ୍ତେ। ହେଲେ ଏଇ ଯୋ ଦେଇଙ୍କ ବାହାଘର ବ୍ୟସ୍ତରେ ଆଉ ମୁଁ କହିପାରିଲିିନି।
ଆମର ବି ହଉଛି ମୋ ପୁଅ ଦି ଜଣ ଅଛନ୍ତି। ସିଏ ବୋଇ ପତର ପାଳଙ୍ଗ ପତର ବରା ସବୁ ଖାଇବା ପାଇଁ ଭଲପାଆନ୍ତି।
ଆଜ୍ଞା ମୁଁ ଭାବୁଚି ଏଥର ଯେବେ ବି ଯିବି ଭାଉଜଙ୍କୁ କହିବି ମୋତେ ବନେଇକି ଦେବେ।
ହଁ ହଁ ଦେବେ ଆଉ ହଉ ମୋ ପୁଅ ଟିକେ କାନ୍ଦିଲାଣି ଆଉ ମୁଁ ଟିକେ ଆସୁଚି।
ହଉ ଧନ୍ୟବାଦ। ଓ ଓ।